ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ଶୁଣାଯାଉନି?
କଁ କରୁଚ?
ଏଇ ବସିଥିଲି। ତମେ ତମ?
ହେଁ ମୁଁ ମୁଁ ବି ଏ ବସିଥିଲି ଆଉ। ମୁଁ କହିଲି ଦେଖିବା କଲ୍ କରିଦିଏ କଁ କରୁଚ। ପଚାରିଦେବେ ଆଉ।
ଓହୋ ଆଚ୍ଛା, ହଁ ମୁଁ ତ ଭାବୁଥିଲି କଲ୍ କରିବି ବୋଲି ଆଉ ତମେ କରିଦେଲ ଆଉ।
ଆଚ୍ଛା, ଆଉ କେମିତି ଅଛ?
ଭଲ। ତମେ?
ହଁ ଭଲ ସେମିତି ଆଉ କଁ କହିବି।
ଆଉ ସବୁ ଘରେ ଠିକ୍ ଠାକ୍ ତ ସମସ୍ତଙ୍କ ଦେହ ଭଲ ଅଛି ନା?
ହଁ ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ତମର?
ହଁ ହଁ ଆମର ବି ସମସ୍ତେ ଭଲ ଅଛନ୍ତି ଆଉ।
ଆଜି ଖିଆପିଆ କଁ ହେଇଥିଲା?
ଆଜି ହୁଁ ଗରମ ଭାତ କୋଳଥ ଡାଲି ଆଉ ପୋଟଳ ଆଳୁ ଭଜା ଆଳୁ ସିଜା ହଁ। ଆଉ ମିକ୍ସଚର୍ ସେଟା ଚକଟିକି ଆମ୍ବ ଏସବୁ ଆଉ। ତମେ?
ଆଚ୍ଛା ଭଲ ଆଉ। ଆମର ଆଜି ଭାତ ଡାଲି ପୋଟଳ ଭଜା ପୋଟଳ ଆଳୁ ଭଜା ହେଇଥିଲା। ଆଉ ସେ ଯୋଉ କଣ କହିଲ କଲରା ଚିପ୍ସ୍ ଛଣା ହେଇଥିଲା। ଆଉ ଶାଗ ଭଜା ହେଇ ଥିଲା ହେତିକି।
ଆଛା, ଭଲ କଥା ଆଉ ଗରମ କେମିତି ହଉଚି ତମ ସେପଟେ।
ଆ ଆମର ଏବେ ଗରମ କମିଗଲାଣି ତ ଆଉ ଏବେ ବର୍ଷା ଦିନ ଆସିଲାଣି ତ- - ତଥାପି ନା ବର୍ଷା ଫର୍ଷାପାଇଁ ବର୍ଷା ବର୍ଷା ହଉଚି ବେଶୀ ଗରମ ଆଉ ଏତେ ହଉନି ଏଇ ଆଜି ଟିକେ ଟିକେ ହୁଳୁହୁଳି ହଉଥିଲା କିନ୍ତୁ ନ ହେଲେ ପାଗ ଟା ଭଲ ଠିକ୍ ଠାକ୍ ଥିଲା।
ହଁ ପାଗଟା ବି ଠିକ୍ ଅଛି ହେଲେ ଗରମ ଅଛି। କୁହନି କୁହନି ମୁଁ ଭାବୁିଚି ଆମ ସେପଟ ଟାୱନ ନାହି। ଯେଉଁରି ଗରମ ହେଉଚି ଆଜପୁ ଟାୱନ ନାହିଁ ଘରେ କମ୍ ଥିବ ଥଣ୍ଡା ପାଗ। ଘରେ ଯୋଉ ଗରମ ହଉଥିଲା ମେ ମାସରେ କହିବାର ନାହିଁ।
ଉଁ ହୁ ହୋ ଆଚ୍ଛା। ହଁ ବା କୁହନା- - ଗରମ ହେଲା ଭଳିଆ ହଉଥିଲା ନା। ବହୁତ ଗରମ।
ହଁ ପରା ରହି ହଉନି ଏମିତି ଗରମ କୁଆଡେ ବାହାରିବାକୁ।
ପୁଣି ସେଥିରେ କରେଣ୍ଟ ଯୋଉ ରେଟ୍ ରେ ଯାଉଥିଲା।
ହଁ ପରା ଟିକେ କଂ ଖାଲି ପବନ ହେଲେ କରେଣ୍ଟ୍ କାଟିଥିବେ ଚାରିଘଣ୍ଟା ପାଞ୍ଚଘଣ୍ଟା।
ଆଉ ଏମିତିରେ ବି ଖରା ଦିନେ ସେ କାଟିବ ଆଉ।
ହଁ ସେଇବା ଆମର ଏଠି ଟିକେ କଣ ହେଲି ଝିପ୍ ଝିପ୍ ବର୍ଷା ପକେଇଲେ ପବନ ହେଲେ ବି ପାୱାର୍ କଟ୍ କରିଥିବେ ସେ ଏକାଥରେ ଦିନରେ ଦେଇଥିବେ ରାତିରେ ଦେବେ ଆଟା ନଅଟାରେ ଯଉ
ହଁ ବା ସେ ଖାଲି ଏମତି କାଟେ। ହଁ ସେ ଏବେ ଏମିତି କାଟି ଦଉଚନ୍ତି ଆଉ। ଟିକେ ବି ବର୍ଷା ପବନ ଉଠେଇ ନ ଉଠେଇଥିବ ଟିକେ ନାଗୁରୁ ତ ସେ କାଟି ଦେଇଥିବେ। ତା ପେରେ ବର୍ଷା ଛାଡିଲା ପରେ ପର୍ଯ୍ୟନ୍ତ ବି ସେ ଦେଇନଥାନ୍ତି ବହୁତ ଲେଟ୍ ପର୍ଯ୍ୟନ୍ତ ଦଉଚନ୍ତି।
ସବୁଆଡେ ତ ସେଇଆ ଆମର ବି ସେଇଆ ଟିକେ କଣ ବର୍ଷା ପବନ ଉଠଉ ଉଠଉ କରେଣ୍ଟ କାଟିଦେବେ କହିବାର ନାହିଁ।
ହୁଁ ଭାରି ଗରମ ହଉଚି ଆଉ ଏବେ ଟିକେ ଥଣ୍ଡା ପକେଇଲା। ଏବେ ତ ବର୍ଷା ଦିନ ହେଇଗଲାଣି ନା ଏଇନା ଆଉ ଏତେ ଗରମ ହବନି।
ହଁ ଏବେ ଟିକେ ପାଗ ଆ ମୌସୁମୀ ପାଗ ଆସିଲାଣି ଟିକେ ପାଗ ଚେଞ୍ଜ ହେଇଛି ଆଉ।
ହଁ ଏବେ ଭଲ ପାଗ ଦଉଚି।
ହଁ।
ଏଇ ଛାତ ଉପରେ ବୁଲି ବୁଲିକା କଥା ହଉଛି ଆଉ କଣ କରିବା ନେଟୱାର୍କ ଇସୁ ଆ
ମୁଁ ବି ସେଇ ଫାଷ ଶୁଣାଗଲାନି ମୁଁ ସେଇ ବାହାରକୁ ଟିକେ ଆସିଲି ଆଉ।
ହଁ ମୁଁ ଭାବିଲି କଣ ସେ ମାନେ କଣ ଶୁଭୁନି ନା କଣ ହଉଛି କେଜାଣି।
ମୁଁ ତ ହାଲୋ ହାଲୋ କହୁଛି ଶୁଣାଗଲାନି ତମକୁ କିଛି ମୁଁ କହିଲି କ ମୁଁ କହିଲି କଣ ଆବାଜ କିଛି ଶୁଣାଯାଉନି ତାଙ୍କୁ।
ଆଚ୍ଛା।
ଆଉ ପଢାପଢି କଣ କରିବ କିଛି ଭାବିଲଣି ନା କଣ କିଛି ଭାବିନ ଆଉ?
ନା ଭାବିବାକୁ ତ ପଡିବ ଆଉ କେତେ ନ ଭାବିକି ଆଉ ରହିହବନି ଯାହା ହେଲେ ଯୋଉ ଲାଇନ ରେ ହେଲେ ଯି ବାକୁ ତ ପଡିବ।
ହଁ। ମାନେ କଣ ଭାବିଚ କଣ ପାଠ ପଢ଼ା ଆଗକୁ କଣ ଭାବିଚ ଆଉ?
ସେଇ ଏମ ସି ଏ ତ କରିବାର ଅଛି ଆଉ ଓ ଜେ ଇ ଏକ୍ଜାମ୍ ତ ଦେଇଛି। ଦେଇଚି। ଆଉ ତମର କେତେ କଣ ରାଙ୍କ ଆସିଲା ମ?
ରାଙ୍କ ଆସିଲା ତେଇଶହ ତେଇଶି ମୋର ତମର।
ମୋର ଉଣେଇଶ ଉଣେଇଶ ତେଇଶି ନା ଛବିଶି ଏମିତି କିଛି ଆସିଚି। ଉଁ ଦେଖିବା କାଉନସିଲିଙ୍ଗରେ ଦବା କଣ ହଉଚି।
ହଁ ମତେ ତ ଲାଗୁନି ମୋର ଏତେ କମ ଅଛି ଗମେଣ୍ଟ କଲେଜରେ କୋଉଠି ହବ ବୋଲି।
ସେଇଟା ତ ସତ କଥା କିନ୍ତୁ ଅଛି ସୁଯୋଗ ଅଛି ହେଇଯାଇପାରେ।
ହଁ ସୁଯୋଗ ଅଛି ଯେମିତି କହୁଛନ୍ତି ଦୂର ଦୂର ସେ ଯୋଉ ବରମପୁର ୟୁନିଭର୍ସ ଟି ସମ୍ବଲପୁର ୟୁନିଭର୍ସିଟି ଏଇଟା ସବୁ କହୁଛନ୍ତି ଗୁଗୁଲରେ ମୁଁ ଦେଖିଥିଲି। ଏ କଣ ମାନେ ମୁଁ ରାଙ୍କକୁ ପକେଇକି ଦେଖିଥିଲି କଣ କଣ ହେଇପାରିବ ତ ଏଇଗୁଡା ସବୁ ଦେଖଉଥିଲା।
ଆଚ୍ଛା।
ଆଉ ଏଇ ଯୋଉ ପ୍ରାଇଭେଟ କଲେଜ ବାଲା ତ ଫୋନ କରି ରଖେଇ ଦଉନାହାନ୍ତି।
ଏ କୁହନି ତାଙ୍କ କଥା। ଏ ପାଗଳ ମୁଁ ଶୁଣୁଛି ମାନେ ଗୋଟେ ପ୍ରାଇଭେଟ କଲେଜ କଥା କାଟିଦଉଛି ସାଙ୍ଗ ସାଙ୍ଗ।
ମୁଁ ପରା ମତେ ରାଗ ଲାଗୁଛି ଏତେ ବିରକ୍ତି ଲାଗୁଛି କହିବାର ନାହିଁ ଖାଲି।
ଆରେ ଯାହାର କରିବାର ଥିବ ସେ ତ କରିବ ନା। ଏତେଥର କହିବାର କଣ ଅଛି।
ସେ ଗୋଟେ ସେ ଆର ଏସ ସ୍କୁଲ ଅଫ ମ୍ୟାନେଜମେଣ୍ଟ ସେ ଏତେ କଲ କରୁଛନ୍ତି ମାନେ ବିର ତି କରିଦଉଛନ୍ତି ପୁରା ଆମଠି କର ଆମଠି କର। ଆଉ ତମେ କଲେ ଆମଠି କୋର୍ସ ଯୋଉ। ଆମେ ତମେ ଡିଷ୍ଟାନ୍ସରେ କରିବ ଯଦି ବି ଆମେ ତମକୁ ରେଗୁଲାର ଦବୁ ଇଏ କରିବୁ ସି କରିବୁ ଆମେ ତମକୁ ଉଁ। ଉଁ ଏମିତି ପରୀକ୍ଷା ବେଳେ ସାହାଯ୍ୟ କରିବୁ ସବୁ କରିଦବୁ ଇଏ କରିଦବୁ ଏମିତି ଖାଲି। କହୁଛନ୍ତି କହୁଛନ୍ତି ବାରମ୍ବାର। ଆଉ ସ୍କୋଲାରସିପ୍ ମିଳିଯିବ ତ ତମର କିଛି ଅସୁବିଧା ହବନି ସେଇ ପଇସାରେ ତମର। ଆଉ ଉଠି ଯିବ ପାଠ ପଢା ଖର୍ଚ୍ଚ ସବୁ ଏମିତି କରିକି ମୁଣ୍ଡ। ପୁରା ଦିମାଗ ଏପଟ ସେପଟ କରିଦଉଛନ୍ତି।
ହଁ ସବୁ କଲେଜ ସେଇଆ କହୁଛନ୍ତି କଲ କରିକି ପ୍ରାଇଭେଟରେ ଅଛନ୍ତି ଯେତିକ। ଆଉ ତାଙ୍କର ବି କାମ ସେଇଆ ସିଏ କରିବେ ଆଉ।
ମାର୍କେ ତାଙ୍କର ପିଲା ଗୋଟେଇବା କାମ ସିଏ ତ ଖାଲି ଆଜି ସେମିତି କଣ ୟୁ ଏସ୍ ବି ଏମ୍ କଲେଜରୁ କଲ। କରିଛନ୍ତି। ଆଉ ତମେ କର ଆମଠି ଆଡ଼ମିଶନ କର କର କର ଏମ ଏବେ ଯେଉଁମାନେ ସବୁ ଦେଇଛନ୍ତି ସ୍ପେସିଆଲ୍ ହୋଉଛି ଆମେ ତାଙ୍କୁ ଆ ଆଗେ ଦେଖିବୁ ତମେ ଯଦି ନ କରିବ କେହି ଆଉ ଏମିତି ହେବ ତମର ଏତିକି ରାଙ୍କ ଅଛି ତ ଗଭର୍ଣ୍ଣମେଣ୍ଟରେ ହବ କି ନାହିଁ ତମେ ଆମଠି କର ଏଇ କର ହଇରାଣ ହବ ନହେଲେ ଏମ୍ ସେ କର ମାନେ ମୁଣ୍ଡକୁ ପୁରା ଖାଇ ଦଉଛନ୍ତି ସେମାନେ।
ହଁ ତାଙ୍କର ତ କାମ ସେଇଆ ଆଉ।
ସେମାନେ ସେଇ କଲେ ତ ପଇସା ପାଇବେ ଆଉ ନହେଲେ ତାଙ୍କ କାମ କଣ ଆଉ।
ହୁଁ। ଦେଖିବା ଯୋଉଠି ଭଲ ହବ ସେଇ ହିସାବରେ ସେଇଠି କରିବା ଆଉ। ଚାକିର ତ ଗୋଟେ କରିବାର ଅଛି ଚାକିର ତ ନିହାତି ଦରକାର।
ସେଇଟା ତ ଅସଲ କଥା ସମସ୍ତେ ବି ଚାକିରି ପଛରେ ଗୋଡାଉଛନ୍ତି ସେଥିପାଇଁ ଏନ୍ଞ୍ଜୟ କରିବା। କଣ ପଢିବା ସେଥିପାଇଁ ନହେଲେ ତ ଏମିତି ଯାଆ ଥାଆନ୍ତୁ ସମସ୍ତଙ୍କ ନର ମାନେ ଉଁ ଯେମିତି ପ୍ଲସ୍ ଥ୍ରୀ ପରେ ପିଜି କରନ୍ତି ସେମିତି ଆମର କରିଦେଇଥାନ୍ତେ ଏଇ ବି ସି ଏ କରି ଏଥିଯୋଗୁ ସମସ୍ତେ ଗୋଡଉଛନ୍ତି କଣ କରିବେ କଣ କରିବେ ଆ ପରେ।
ହଁ ସେଇତ କଥା ସବୁ ଶେଷରେ ଚାକିରି ମେନ୍ ସବୁ ତ ଚାକି
ସମସ୍ତଙ୍କୁ ଚାକିରି ଚାକିରି ବୋଲି ସବୁ କହୁଛନ୍ତି ଆଉ।
ହଁ। ଆଉ କେତେ ବି ଚାକିରି କିଏ ପାଇବେ ସମସ୍ତେ ତ ଥୋଡ଼ିନା ପାଇବେ ଚାକିରି।
ହଁ ପରା।
ଦେଖିବା ପଢାପଢି ତ ଚାଲିଛି କଣ ହଉଛି। ଭଗବାନଙ୍କ ଦୟା।
ସେ କାଲି ଆମର ଜଣେ ସେଇ ବି ସି ଏ ପିଲାରୁ ଜଣେ ମତେ ରାତିରେ କଲ୍ କରିଥିଲେ କହୁଥିଲା ଆମାଜନରେ ଗୋଟେ ଚାକିରି ଅଛି ଯେ ବାଙ୍ଗାଲୋରରେ। ଏମତି କଣ ଖାଇବ ରହିବା ଫ୍ରି ଆଉ ଯୋଉ ଦେବେ ଦରମା ଦେବେ ଏ ତେଇଶ ହଜାର ନା କେତେ ଦେବେ ଆଉ ଯିବ କି ଇଏ କରିବ କି ସବୁ ମୋତେ କନଭେନ୍ସ କରିବାକୁ କହୁଥିଲା। ଆଉ କରିବ କରିବ କରିବାକୁ ମୁଁ କହିଲି ନା ଏମିତି ରହିଥିଲେ କେଉଁଠି ଆଗରୁ ଯେ ମାନେ ବାକୁ ସାହସି ଥା।
ହଁ ଏ ଏ ପ୍ରଥମେ ବହୁତ ଦୂରକୁ ଯିବାକୁ ଟିକେ ପ୍ରୋବ୍ଲେମ ହବ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।